ହଁ ବନ୍ଧୁ, କଣ ଖବର, ଗାଁ ଖବର ସବୁ କଣ?
ବନ୍ଧୁ ଆଉ ସେମିତି ତ ଚାଲିଚି, ଆପଣ ବହୁତ ଦିନ ପରେ ମୋ କଥା ମନେ ପଡିଲା ବୋଧେ, ଆପଣଙ୍କର?
ହଁ, ଟିକେ ଆଜି ଅଫି ଅଫିସ ଛୁଟି ଥିଲା, ମୁଁ କହିଲି ସାଙ୍ଗକୁ ଟିକେ ଫୋନ କରିଦେବା। ଆଉ ଫୋନ କଥା ହେଇନେ ଆମେ ବହୁତ ଦିନ ହେଲାଣି -
ପ୍ରାୟ ଅଢେଇ ବର୍ଷ ଅଢେଇ ବର୍ଷ ଖଣ୍ଡେ ହବ ଆପଣ କଲ କରିନଥିଲେ ବୁଝିଲେ ନା। ଏତେ ବର୍ଷ ହେଲା କଣ ମୋ କଥା ମୋ କଥା ମନେ ପଡୁନଥିଲା?
ଆଜ୍ଞା ବ୍ୟସ୍ତ ବହୁଳ ଜୀବନ ପାରିବାରିକ ସବୁ ଆଉ ସବୁଆଡୁ ଆଜ୍ଞା ଦେଖିବାକୁ ପଡୁଚି - ଏପଟେ ଉଁ ଆଜ୍ଞା କର୍ମ କ୍ଷେତ୍ରରେ ବ୍ୟସ୍ତ - ସେପଟେ ପାରିବାରିକ ଜୀବନରେ ବ୍ୟସ୍ତ ଆଉ ଉ ଆପଣଙ୍କୁ କଲ୍ କରିପାରିନି ମୁଁ ଆପଣଙ୍କୁ କ୍ଷମା ମାଗୁଚି ଆଉ ଆପଣ ତ ମନ ପକେଇ କଲ୍ କରୁନାହାନ୍ତି ଆଜ୍ଞା ମୁଁ ମୋ ଆଡୁ କଲ୍ କଲି -
ଶୁଣନ୍ତୁ ଶୁଣନ୍ତୁ ମୋର ବି ସେ କର୍ମ କ୍ଷତ୍ରରେ ବହୁତ ସମୟ ପଳେଇ ଯାଉଚି ମୋର ଆଉ କଲ କରିବାକୁ କ ଖଟି ଖଟିକି ଆସିକି ଆଉ କାହାର ମୋବାଇଲ ଇ - କାହାକୁ କଲ୍ କରିଆକୁ ଆଉ ଇଛା ହିଁ ହଉନି।
ଆଜ୍ଞା ଆଉ ଆପ ଆପଣ ବାର ଘଣ୍ଟା ଆଉ ଆପଣ ଖଟି ଖଟିକି ଆଇଲେ ଯାହାବି ହେଲେ ଭଲ ହଉ ମନ୍ଦ ହଉ ଘରୁକୁ ଆସି ଆପଣ ବିଶ୍ରାମ କରିବେ ନା ଆଉ। ସେଟା ବି ଗୋଟେ କଥା ଆପଣ କଇଲେ, ଆଉ ଉ ଯେହେତୁ ଗୁଡା ସମ୍ପର୍କ ରଖିବା ପାଇଁ ଆଉ ଉ ନି - ନିଜ ନିଜ ଭିତରେ କଥାବାର୍ତ୍ତା ହବା ନିହାତି ଆବଶ୍ୟକ ନତ୍ୟନ୍ତ ଆବଶ୍ୟକ ରହିଚି ଆଉ ଯଦି ଆମେ ଯୋଗାଯୋଗ କରିବାନି ସମ୍ପର୍କ ଟା ରଖିବାନି ଆଉ ଭଲର ଗନ୍ଧରେ ଆମେ ଠିଆ ହେବା କେମିତି ଯେଝା ଯେଝା ସବୁ କାମରେ ସବୁଆଡୁ ଆଜ୍ଞା ଆଖିରେ ଦୃଷ୍ଟିରେ ରଖିବାକୁ ପଡିବ ନା ଆଉ ଗାଁ କବର ସବୁ କଣ ଆଉ ଗାଁ ର ସେ ଯୋଉ ନର୍ଦ୍ଦମା ସବୁ ଆଉ ପଚରା ରାସ୍ତା ସବୁ ଠିକ୍ ହେଲାଣି ନା ନାଇଁ
ନା ନା ସିଏ ସବୁ ଶୁଣନ୍ତୁ କେତେ ଆମର କେତେ ନେତା ମ ସବୁ ଆସୁଛନ୍ତି ଯାଉ ଖାଲି ଭୋଟ ବେଳେ ଆସୁଛନ୍ତି ବୁଝିଲେ ନା - ଭୋଟ ବେଳେ ଆସୁଛନ୍ତି ଖାଲି ସ୍ମୃତି ପ୍ରତିଶମୃତି ଦେଇକି ଲୋକଙ୍କୁ ଭୁଆଁ ବୁଲେଇକି ଭୋଟ ନେଉଛନ୍ତି ବୁଝିଲେ ନା।
ଆଚ୍ଛା।
ଲୋକ ସିିନା ଖାଲି ଧୂଆଁ ବୁଲିକି ମଦ ମାଂସରେ ଭାସିକିନା ଭୋଟ ଦେଇ ଦଉଚନ୍ତି କିନ୍ତୁ ଗାଁ ର କଥା ନିଜେ ବଞ୍ଚିଲେ ଯେମତି ବାପର ନା ସେଭଳି କଥାଟି ଗାଁରେ ହେଇଯାଇଚି। ବୁଝିଲେ ନା କାହିଁକି ନା ନିଜ ପେଟ କେମିତି ପୋଷିବେ ନିଜେ - ନିଜେ ପଇସା କେମିତି କମେଇବେ - ସେଇ କଥା ସମେତ ଭାବୁଚୁ ବୁଝି ପାରୁଛନ୍ତି ତ ଗାଁ କଥା କେଇ ଭାବୁ ନାହାନ୍ତି ଗାଁରେ ରୋଡ ନାହିଁ କେମିତି କଣ ହବ - ଗାଁରେ ଲାଇଟ ନାଇଁ ବୁଝିଲେ ନା - ସବୁ ଗାଁରେ ଟ୍ୟାପ ଅଛି ପାଇଖେନା ଅଛି -
ସତରୀ ବର୍ଷ ହେଲାଣି ଆଜିକା ଆଉ ଜେନେରେସନରେ ଗାଁ ରେ ନଳକୂପ ନାଇଁ -
ଅଁ ଗାଁରେ ନଳକୂପ ନାହିଁ, ସେଇ ପଚରା ରାସ୍ତା -
ଦରଖାସ୍ତ ଲେଖିଥିଲି ଗାଁ ଲୋ - ଲୋକମାନେ ସବୁ
ହଁ ସାର୍ ବିଡିଓ ପାକ୍ - ଶୁଣନ୍ତୁ ବିଡିଓ ପାଖୁକୁ ବି ଦରଖାସ୍ତ ଲେଖା ହେଇଚି ସବୁ କରା ହେଇଚି କିନ୍ତୁ ଗାଁ ଲୋକ ସେ ଯେମିତିଆ ଲୋକ ଧର ଆପଣଙ୍କର କର କାମ ଆଇଲା ଲୋକ କଣ କରୁଛନ୍ତି କାମ କରୁନାହାନ୍ତି ବୁଝିଲେ ନା ନିଜେ ଯଦି ଇଏ କରିକିନା ଖାଇବେ ସେ କଥା ଭାବୁଛନ୍ତି କାହିଁକି ନା ଯେକୌଣସି ଶୁଣନ୍ତୁ ବାହାର ଲୋକ ଯେକୌଣସି ଆଉଛନ୍ତି ସେ କହୁଛନ୍ତି। ଏ ଗାଁ ରେ ନେତା ପ୍ରବଳ କିନ୍ତୁ କାର୍ମ ଦୁର୍ବଳ ବୁଝିଲେ ନା।
ଆଜ୍ଞା।
କର୍ମ ଦୁର୍ବଳ ସେଇଭଳିଆ ଗାଁ ରେ ଯଦି କୌଣସି ଲୋକ କାହାର କିମ୍ବା ଭାଇକି ନେଇକି ଆଉଛନ୍ତି ରୋଡ ମୁଣ୍ଡ ଉପରେ ଗାଡି ଥୋଇକି ଚପଲ ଗୋଟିଏ ହାତରେ ଧରିକି ନା ଆଣ୍ଠିଆ ଆଣ୍ଠିଆ କାଦୁଅ ରେ ପେଣ୍ଟ ଟେକି ଟେକିନା
ଆଜ୍ଞା ଇଏ ବହୁତୁ ବଡ ଦୁଃଖର ବିଷୟ ଆଜ୍ଞା ଆଉ। ଉ ଆମେ ଯାହା ବି ହେଲେ ଗୋଟେ ବଡ ପଦକ୍ଷେପ ନବା ଆବଶ୍ୟକ। ଏମିତି ହେଲେ ତ ହବନି ନା ଆମ ଗାଁକୁ ଦୁଷ୍ ସେ ରଖିବେନି ସ୍ଵାଧୀନତା ପଞ୍ଚସ୍ତରୀ ବର୍ଷ ହେଲାଣି ଆଉ କୋଉ ଗାଁ ଆଜ୍ଞା ଏମିତି ନାହିଁ ଆମ ଗାଁ ଭଳି। ଏଟା ବହୁତ ବଡ ଦୁଃଖର କଥା ଏକୁ ଗୁଡା ସମସ୍ତଙ୍କୁ ଡାକିକି ବିଡିଓ ଘେଁ ଭିଡିଓ କତିରେ କିମ୍ବା ଭିଡିଓ ଅଫିସ ଘେରାଉ କରିବା ଦରକାର। ଛ ରାଜ ରାସ୍ତାକୁ ଗାଁ ଲୋକ ମାନେ ଓଲେଇବା ଦରକାର।
ଶୁଣନ୍ତୁ ମୋର ଗୋଟେ ଏମିତି ଗୋଟେ ମନ ପଡିଯାଉଚି। କିଏ ସେ ଗପ ଶୁଣନ୍ତୁ ମୁଁ କହୁଛି ବହୁତ ଦିନେ ତଳେ ଗୋଟେ ଗ୍ରାମରେ ବୁଝିଲେ ନା? ସରପଞ୍ଚ ବା ମୁଖିଆ ବୋଲି ଥିଲେ ବୁଝିଲେ ନା? ମୁଖିଆ ବୋଲି ଲୋକ ଥିଲେ ସେଠି ରାମ, ସାମ, ବୁଲୁ ତିନି ଜଣ ଥିଲେ ମାନେ ତିନି ସାଙ୍ଗ।
ଆଜ୍ଞା।
ବୁଝିପାରୁଛନ୍ତି ନା ସିଏ କଣ ହେଲା କି ଦେଖିଲେ ଏଇ ତିନି ଜଣ ଏଇ ଲୋକଟି ସବୁ ବର୍ଷ ଆସୁଅଛି। ଲୋକଙ୍କୁ ଏମିତି ଖାଇବା ପାଇଁ ଭଣ୍ଡେଇ ଭାଣ୍ଡେଇ ଦେଇକି ଭୋଟ ନେଇକି ଜିତି ସାରିଲା ପରେ ବୁଝିପାରୁଛନ୍ତି ନା? ଆଉ ମାନେ ଲୋକଙ୍କୁ ପଚାରୁନାହାନ୍ତି। କିମ୍ବା କୋଉ ବୁଢୀ ମା ର ଭର୍ତ୍ତା ବି ଖଣ୍ଡେ କରେଇ ଦଉନାହାନ୍ତି। କିମ୍ବା ଇନ୍ଦିରା ଆବାସ ଗୋଟେ ଲୋକଙ୍କୁ ବି ମିଳୁନି ବୁଝିପାରୁଛ? ହ୍ୟାଲୋ ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
ହଁ କୁହନ୍ତୁ।
ସାଢେ କୁଆଡେ ପଳେଇଥିଲେ କି?
ନାଇଁ ମୁଁ ଅଛି ଆଜ୍ଞା କୁହନ୍ତୁ।
ହଁ ଶୁଣ ଭତ୍ତା ଖଣ୍ଡେ କରେଇ ଦେଲେନି ବୁଝିଲେ ନା?
ହଁ।
ସେ ଦେଖିଲେ କହିଲେ ଏଇ ଲୋକଟି ସବୁ ବର୍ଷ ଆସୁଛି ଏମିତି କରିଦେଇ ପଳଉଛି। ଚିନ୍ତା ଟିକେ କରୁନି ଗାଁରେ ରୋଡ ନାହିଁ ଲୋକଙ୍କର ଘର ରହିବା ପାଇଁ ନାହିଁ। ସେଇ କଚା ଘରେ ରହୁଛନ୍ତି ସବୁ ବର୍ଷ ବାତ୍ୟା। ବନ୍ୟାରେ ବହୁତୁ ଲୋକ ପ୍ରାଣ ହାରୁଚନ୍ତି ବୁଝିଲେ ନା?
ଆଜ୍ଞା।
କୌଣସି ପକା ରୋଡ ବି ନାଇଁ। କୌଣସି ଥଇ ସ୍ଥାନ ବି ନାହିଁ। ଯେମିତି ବାତ୍ୟା ଆସିଲେ ଲୋକ କେମିତି ପଳେଇବେ ଥଇ ସ୍ଥାନ ହେଇଯିବେ। କଥା ବି ନାଇଁ ଏ ଲୋକଟି କାଲି ଠିକି ଟାଇମି ରେ ପଳି ଆସିଚି। ଭୋଟ ନେଇକିନା ନିଜେ ଜିତି ଯାଉଚି ନିଜ ପାଖେ ଟେ ଗରମ କରିକି ପଳଉଚି ବୁଝିଲେ ନା।
ଆଜ୍ଞା।
କି କଣ କଲେ କି? ସବୁ ଗାଁ ଲୋକଙ୍କୁ ଡାକିକିନା ତାଙ୍କ ପାଖଆଖ ଗାଁ ଲୋକକୁ ବୁଝିଲ ନା?
ହଁ।
ଗୋଟେ ଛୋଟିଆ ମିଟିଂ ବା ମୋ ଅନୁଭୂତି ତ ଇଏ କଲେ ବୁଝିଲ ନା?
ହଁ କିଏ ସେ ଗାଁ ର ସର ସରପଞ୍ଚ ସମସ୍ତେ ଲୋକଙ୍କୁ ଡାକି ଗୋଟେ ମିଟିଂ ଆୟୋଜନ କଲେ।
ନା ନା କଣ ବୁଝି ପାରିଲିନି ଗାଁ ସରପଞ୍ଚ ସବୁ ଥରକ ଆସିକି ଭୋଟ ନେଇକିନା ପଳଉଚି କିନ୍ତୁ ଗାଁରେ କାମ କିଛି କରେଇ ଦଉନି ବୁଝିଲେ ନା?
ଆଚ୍ଛା କାମର ଦେଖା ଦର୍ଶନ ନାଇଁ ଖାଲି ଭୋଟ ଭୋଟ ବେଳକୁ ଆସି ଭୋଟ ବେଳକୁ ଆସି କବାଟ ବାଡ଼ଉଚି।
ବାସ୍ ସେନ୍ତେ ସେଏନ୍ତିଆ ହେଲା କଥାଟା ସେ ତିନି ଜଣ ବୁଲୁ ଆଉ ଟୁଲୁ ଲୁଲୁ କଣ କଲେ କି ସବୁ ଗାଁ ଲୋକଙ୍କୁ ବଡ ଲୋକଙ୍କର ଯେମିତି ସବୁ ବୁଦ୍ଧ ଲୋକଙ୍କୁ ନିଜର ମାନେ ଜନ ଧନ ଲୋକ ମାନଙ୍କୁ ଡାକିକୀ ଗାନୀ ଗୁଣୀ ଲୋକଙ୍କୁ ବୁଝିଲେ ନା?
ଆଜ୍ଞା ବଡ ବଡ ବଡ ବଡ ଜାଣିବା ଶୁଣିବା ଲୋକ ଭଲ ମନ୍ଦ ଗାଁର କିଛି ଭଦ୍ର ଲୋକଙ୍କୁ ଡାକି
ତାଙ୍କ ଶୁଣନ୍ତୁ ହଁ ଛୋଟିଆ ମି ମିଟିଙ୍ଗି ତାଙ୍କ ପାଲା ମଣ୍ଡପ ଉପରେ କଲେ ବୁଝିଲେ ନା?
ଅଚା।
ମଣ୍ଡପ ଉପରେ କଲେ କଲେ ବାସ୍ ସେମିତି ସବୁ ବର୍ଷ ବାସ୍ ଭୋଜି କରିଚନ୍ତି। ଆମର ଜାଣିଥିବେ ଆପଣ ଆମ ଓଡିଆର ବରା ସିଙ୍ଗଡ଼ା ମାନେ ଜଳଖିଆ ଦେଲେ ପ୍ରଥମେ ବୁଝିଲେ ଖାଇବାକୁ?
ସନ୍ଧ୍ୟା ବେଳେ ମିଷ୍ଟନ କିଛି ବି କଲେ କିଛି ଚା ପାଣି ଟିକେ କଲେ।
ହଁ ହଁ ହଁ।
ଜଳିଖିଆ ଟିକେ କଲେ ଏଇ ସବୁ କଲେ ଆଉ।
ହୁଁ। ତାପରେ ଅରୁଆ ଡାଲମା ସିଏ କରା ହେଇଥିଲା ଖାଇବେ ବୋଲି ସେ ରାତି କଥା ଶୁଣନ୍ତା। ସେ କଣ ହେଲାକି ମିଟିଂରେ ପ୍ରଥମ କଥା ବୁଲୁ କଇଲା କହିଲା ଦେଖନ୍ତୁ ଏ ବର୍ଷ ଭୋଟ ଯୋଉ ଆସୁଅଛି ଆମେ ମୁଁ ଠିଆ ହେବି ବୁଝିଲେ ନା?
ଆଜ୍ଞା ସିଏ ଇଲେକ୍ସନ ରେ ଠିଆ ହବ।
ମୁଁ ଏ ବର୍ଷ ଠିଆ ହେବି। ମତେ ଆପଣ ମାନେ ଭୋଟ ଦିଅନ୍ତୁ ମୁଁ ସବୁ କାମ କରେଇବି। କିନ୍ତୁ ସବୁ ବର୍ଷ ତାପରେ ଟୁଲୁ ଠିଆ ହେଇ କହିଲା। ହଁ ଭାଇ ଆମେ ବୁଲୁ କୁ ଭୋଟ ଦେଲେ କଣ ହବ କି? ସବୁ ବର୍ଷ ସେ ସରପଞ୍ଚ ଟି ଆସୁଛନ୍ତି ଭୋଟ ନେଇଯାଉଛନ୍ତି। କିନ୍ତୁ କାମ କରୁନାହାନ୍ତି ଗାଁ ରେ ସେଇ କଚା ରୋଡ ଅଛି ସେଇ କଚା ଘର। ବାତ୍ୟା ବେଳେ ବହୁତ ଲୋକ ମରୁଛନ୍ତି ମରୁଡି ପଡୁ ତିକା ପାଣି ନାହିଁ ଡ୍ରେନ ନାହିଁ କେନାଲ ନାହିଁ ବୁଝିଲେ ନା?
ଆଜ୍ଞା।
ସବୁ ଲାଇନ ନାହିଁ ବିଜୁଳି ନାହିଁ ସବୁ ଏମତି କହିଲେ କହିଲେ ଯେମିତି ଗାଁ ଲୋକ ସମେତେ ହଁ କହ। ହଁ ମାରିଲେ ମାନେ ଟୁଲୁ ର କଥାରେ ବୁଲୁ ଭୋଟ ଠିଆ ହବ। ତାକୁ ଆମେ ସମେତେ ଭୋଟ ଦବା। ବୁଝିପାରୁଛ ନା?
ଆଜ୍ଞା ଆଚ୍ଛା।
ତାପରେ ଆମର ସରପଞ୍ଚ କାନକୁ ଗଲା କଥା ଟା ହେଲେ ଏମତି ବୁଲୁ ଠିଆ ହବ।
ସରପଞ୍ଚର ସରପଞ୍ଚ ପଦକ୍ଷେପ ନେବାକୁ ନେଲା ନାହିଁ ବିଭିନ୍ନ ପ୍ରକାର ଅଭିଯୋଗ। ସବୁ ଏଲା ଗାଁ ମାନଙ୍କ ଲୋକମାନାନଙ୍କର ସରକାର।
ଗାଁ ରେ ଯେମିତିଆ କ ମାନେ ବାଧୁଆ ଲୋକ ନଥାନ୍ତି ତାଙ୍କ ଭିତରୁ ସେ ମିଟିଂ ଭିତରୁ ଗୋଟା ଦିଟା ବାଧୁଆ ଲୋକ ଥିଲେ। ବୁଝିଲେ ସିଏ ଯାଇକି ସରପଞ୍ଚଙ୍କୁ କହିଲେ ବାସ୍ ସରପଞ୍ଚ କୁ କହିଲେ ଏମିତି ଏମତି କଥା ହେଇଛି ସରପଞ୍ଚ କଣ କଲା କଣ କଲା କି ବୁଲୁ ଆଉ ଟୁଲୁ ଘରେ ରାତି ଅଧରେ ନିଆଁ ଲଗେଇ ଦେଲେ। ବୁଝିଲେ ନା?
ଆଜ୍ଞା ନିଆଁ ଲଗେଇବା ଦ୍ଵାରା ତାଙ୍କର କିଛି ଛେଳି ମରିଥିବେ।
ଶୁଣନ୍ତୁ ଛେଳି ମର୍ଚି ତାଙ୍କର ବହୁତୁ କ୍ଷୟକ୍ଷତି ହେଲା ସେମାନେ କାନ୍ଦା କାନ୍ଦି କଲେ ତାପରେ ତାଙ୍କ ସରପଞ୍ଚ ଲୋକ ଯୋଉ ଅ ତ ସବୁ ଜଳିଯାଏ। ଜଳି ଜାଳି ନଷ୍ଟ ହେଇଗଲା ନଷ୍ଟ ହେଇଗଲା।
ବିଭିନ୍ନ ପ୍ରକାର କ୍ଷତି କ୍ଷତି ହେଲା ତାଙ୍କର ଉ
କ୍ଷୟକ୍ଷତି ହେଲା ଅ ତାଙ୍କର ତାଙ୍କର ଜଣେ ବୁଢା ଅଜା ଜେଜ ଥିଲେ ସେ ଚାଲି ପାରୁନଥିଲେ।
ସିଏ ମୃତ୍ୟୁବରଣ କରିଗଲେ ସେ ଘଟଣାରେ ଆଉ।
ସେ କଣ ହେଲା କି ତାପରେ ସରପଞ୍ଚ ଦି ଚାରିଟା ଲୋକ ଆଇେ କହିଲେ ଆମ ସରପଞ୍ଚ ବିରୁଦ୍ଧରେ ଯିଏ ଯିବ। ତାଙ୍କ ଅବସ୍ଥା ଏମିତି ହିଁ ହବ।
ଆଚ୍ଛା ସେ ସଚେତନ କରାଇଦେଲେ ଲୋକମାନଙ୍କୁ କୁ।
କହିଲା। ଆମ ମାନେ ଗୁଣ୍ଡାରସ ଟାଇପ ର। ହେଲେ ଆମ ସରପଞ୍ଚ ଭୋଟ ନଦବ ତାଙ୍କ ପରି। ସେ ଏମିତି ହିଁ ହବ ତାପରେ କଣ ହେଲା କି ଏମିତି କହିଥିଲା ସବୁ ଗାଁ ଲୋକ ଡରିକି ଭୟଭୀତ ହେଇଗଲେ।
ଆଚ୍ଛା ସବୁ ଲୋକମାନେ ଡରିଗଲେ ଆଉ।
ଡରିଗଲେ ଭୟଭୀତ ହେଇଗଲେ ହେଲେ ଏମିତି କଣ କରୁଛନ୍ତି ଯେ ଏମିତି କଣ କରୁଛି। ସବୁ ଲୋକ ପୁରା ଡ଼ରିକି ଭୟବିତ୍ତ ହେଇଗଲେ। କିନ୍ତୁ ବୁ ଛନ ହେଇଗଲେ କିନ୍ତୁ ବୁଲିବୁ ଡ଼ରିଲା ନାହିଁ।
ତ ଏସବୁ ଏ ଏଇଭଳି ଏଇଭଳି ଅବ ଅବସ୍ଥା ଆମର ବି ହେଇପାରେ ଆଗକୁ।
ହେଇ ପାରେ ଆଗୁକୁ ଆଉ।
ଆମେ ତାଙ୍କ ତାଙ୍କୁ ଆଉ କିଛି କହିବାନି ସେ ତାଙ୍କ ବାଟରେ ତାଙ୍କ ରୁହନ୍ତୁ ତାଙ୍କ କାମ ସେ କରନ୍ତୁ। ଆମେ ତାଙ୍କୁ ସାହାଯ୍ୟ କରିବା ସହଯୋଗ କରିବା ନହେଲେ, ନହେଲେ ଆମ ଅବ ତ ଏମିତି ହବ ଆମ ଘର ବି ପୋଡ଼ି ହେଇ ଜାଳି ହେଇଯିବ ଆମର ବି ବିଭିନ୍ନ ପ୍ରକାର କ୍ଷୟକ୍ଷତି ହବ। ଆମର ବନ୍ୟଜନ୍ ତୁବା ଭିନ୍ନ ବି ମରିଯିବେ ଏବଂ ଆମର ବି କିଛିଟା ଅସୁବିଧା ହବ।
ହ ହ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆପଣ ରଖ ନ୍ତୁ ଉଁ ଆଁ କଥା ଟା ଫଛେ କହିବି ମୋର ଟିକେ ଜୋରରେ ମାଇଲାଣି ଝା